ହଉ । ହଁ ସାଙ୍ଗ କଣ କରୁଛୁ?
ଟିକେ ବ୍ୟସ୍ତରେ ଥିଲି ଆଉ ଏବେ ଘରେ ।
ମୁଁ କହିଲି ଆରେ ରଜକୁ ଆଉ ଆସିିଲନି ତ!
ଟିକେର ଫ୍ୟାମିଲି ସହିତ ଟିକେ ପେନ୍ ଟାଇମ୍ ହେଇଗଲା ତ ସେଇ କାରଣ ରୁ ଯାଇପାରିଲିନି ।
ଆରେ ମୁଁ ତତେ ଅପେକ୍ଷା କରିିକି ବସିଲି ମୁଁ କହିଲି ରଜକୁ ଆସିି ଆସିବ ସାଙ୍ଗଟା ଯିବା ମୁଭି ଦେଖିବା ବୁଲାବୁଲି କରିବା ପାର୍କ ଫାର୍କ ଟିକେ । ଭୋଜି କରିବା ତାପରେ ଆସିବା ତୁ ଆଇଲୁନି କଣ ପାଇଁ?
ହଁ ବା ଆଉ କଣ କରିିବା।
ହଁ ତୁ ତ ଆସିଲୁନି ଆଉ ଆଉ ରଜରେ କଣ ଟାଇମ ସ୍ପେଣ୍ଡ କରିବାକୁ ଫାମିଲି ସହିତ ପଳେଇ ଥିଲୁ ଗାଁଙ୍କୁ ।
ହୁଁ ।
ଆଉ । କଣ ବୁଲିଲୁ ମଜା କଲୁ କଣ କଣ କଲୁ ମତେ ଟିକେ କହିଲୁ?
ଆ ତ ସେମାନେ ସାଙ୍ଗ ମୁଁ କଣ କହିବି ଆଉ ସେ ପିଲା ଛୁଆ ତ ତା ମାସରେ ତା ମାମୁଁ ଘରକୁ ଗଲେ ତୋ ମାମୁ ଘରୁ ପୁଣି ଆସି ହେଲାନି ।
ହୁଁ ମୁଁ ରଜରେ କଣ କହିଲି ତତେ ୱେଟ କରିକି ବସିଲି ତୁ ଆଇଲୁନି । ଗଲି ତାପରେ ମହେଶ ଆସିଥିଲା ହେଲା କି ।
ହୁଁ।
ମହେଶ ଆସିଥିଲା ମହେଶର ମୋର ଗଲୁ ଫିଲ୍ମ ହଲ୍। ତାପରେ ଗଲୁ ରେଷ୍ଟୁରାଣ୍ଟ ଖିଆପିଆ କଣ କଲୁ ବରୁଣେଇ ଯାଇଥିଲୁ। ହେଲା ସେଠି କି ଲୋକ କିରେ ଭୟଙ୍କର ଲୋକ। ବୁଝିଲୁ କି? ଏମିତି ଘଟଣା ଆଉ।
ଉଁ ହୁଁ ଫେର୍ କି କିନ କଣ କଲ?
ଆରେ ପ୍ରଥମେ ଗଲୁ ଇଆଡେ କଣ କହିଲୁ। କୋଉ ରେଷ୍ଟୁରାଣ୍ଟ ଗଲୁ କହିଲୁ। ଯୋଉ ଆମର ଏବେ ଯୋଉ ବାହାନି ଗୋଟେ କଣଟି ତା ନାଁ ଟା ମୋର ମନେ ପଡୁନି ଭଲରେ ଠିକରେ। ମୁଁ ସେଇଟା ଉଁ ମକ୍ଲ ଟେଲ ହୋଟେଲ ନା କଣ ଏମତି ଗୋଟେ ହେଲା କି? ଆଉ ଗୋଟେ ହଉଛି ଯୋଉ ଗଲୁ ଫିଲ୍ମ ହଲ୍ ଟା ମହାରାଜା ଫିଲ୍ମ ହଲରେ କି ଫିଲ୍ମ ହ କହିଲେକି ତୁ ବିଶ୍ଵାସ କରିବୁନି ବଢିଆ ମାନେ ଚିଆର ପଡିଥିଲା। ଚା ମାନେ ଚାରିଶହ ନା ପାଞ୍ଚଶ ଟା ଚିଆର ଏମିତି ପଡ଼ିଥିଲା। ମାନେ ଭୟଙ୍କର ଚିଆର ବଢିଆ ଚିୟାର ପଡ଼ିଥିଲା।
ହୁଁ।
ହୁଁ ତା ପାଇଁ ବୁଲାବୁଲି କରିକି ଆସିଲୁ। ଆଉ ତୁ କଣ?
ଫ୍ୟାମିଲି ସାଙ୍ଗ ଛୁଆର ଛୁଆ ତ ଆସିବା ପାଇଁ ମନା ବାଧ୍ୟ ହଉନଥିଲେ। ବାଧ୍ୟ ହେଇକିନା କାଲି ପହଞ୍ଚିଲୁ ଆମ ବାଙ୍ଗଲୋରରେ।
ତୁ ତ ମ୍ୟାରେଜ କରିଦେଲୁ। ଆଉ ଏବେ ପିଲା ଛୁଆ ସମ୍ଭାଳିବୁନି ଆଉ କଣ ମୁଁ ସମ୍ଭା ମ୍ଭାଳୀବି।
ହୁଁ ଆଉ କଣ କରିବା।
ଉଁ ହୁଁ ମୁଁ କେବେ ମ୍ୟାରେଜ କରି ଯିବି ପଚାରିବୁନି।
ମ୍ୟାରେଜ ତ ତୋର ଠିକ ହେଇଯାଇଚି। ବାହାଘର ହବୁ ପଚାରିବି କଣ ଜାଣିଛି ତ।
ହୁଁ ଜାଣିଚୁ ଆଉ ଯା ମତେ ଗୋଟେ ଅସୁବିଧା ଅଛି କଣ? କରିବି ମୁଁ ଜାଣିପାରୁନି କାହା ସହିତ ସେୟାର ବି କରିପାରୁନି।
କଣ କହୁନୁ କଣ ଅସୁବିଧା ହେଇଚି।
ମାନେ ଆକଚୁଆଲି ମୁଁ ସେ ଝିଅକୁ ପସନ୍ଦ ହିଁ କରୁନିରେ।
କଣ ଘର ଲୋକ ବାଧ୍ୟ କରନ୍ତୁ ଆରେଞ ମ୳୲ରେଜ ନା କଣ?
ଆରେଞ୍ଜ ମ୍ୟାରେଜ ଟାଇପ କା ହଉଚି ବା। ଘରେ ଖାଲି ବାବା ଖାଲି ବାଧ୍ୟ କରୁଛନ୍ତି। ବାବାଙ୍କ ସାଙ୍ଗ ଘର ଝିଅ ହେଲା କି ସିଏ ଖାଲି ବାଧ୍ୟ କର ଛନ୍ତି ତୁ ମ୳୲ରେଜ କର ତାଙ୍କୁ ମ୍ୟାରେଜ କର ତାଙ୍କୁ ମ୍ୟାରେଜ କର ତାକୁ। ଆରେ ମୋର ତ ଇଚ୍ଛା ନାହିଁ ମ୍ୟାରେଜ କରିବାକୁ ତା ସହିତ। ହେଲା ବାଧ୍ୟ କଲେ କଣ ଟା ମିଳିବ କହିଲ ନା ସିଏ ଖୁସିରେ ର। ମୁଁ ବି ତମେ ଯଦି ତାକୁ ଭ ଭଲରେ କ୍ଲିଅରରେ ଦେଖିନି ଜାଣିଛୁ ନା ନାଇଁ ମାନେ ସିଏ ଆଉ କାହାକୁ ଭଲ ପାଉଚି। କି କଣ କରୁଛି ସେଇଟା ବି ମୁଁ ବୁଝିନି ତା ସହିତ କଥା ବି ହେଇନି ମୁଁ କଣ କରିବି।
ଆରେ କିଛି ଟେନସନ ହେ ନା ସେ ଝିଅ ଝିଅ ତୁ ଫଟୋ ମତେ ଟିକେ ପଠେଇବୁ ତ ଫଟୋ ଅଛି ନା ନାଇଁ।
ହଁ ସେ ମୁଁ ସେ ଝିଅର ଫଟୋ କୁ ଏପନ୍ତ ଦେଖ କିନ୍ତୁ ସେଟା ବାବା ରଖିଛନ୍ତି ବାବାଙ୍କଠୁ ଆଣିକି ମୁଁ ତତେ ଛାଡିବି।
ଠିକ ଅଛି ମୁଁ ଦେଖିକି ଝିଅ ମାନଙ୍କୁ ଦେଖିଲେ ମୁଁ ଜାଣିଦିଏ। କିଏ କଣ କେମିତି?
ହୁଁ ଓ ହୋଉ ତାହେଲେ। ଆଉ ଯେହେତୁ ଆଉ ମୁଁ ବାବା କହୁଛନ୍ତି କା କାର ଭଡା ଆଣିବା। ନହେଲେ ଇଏ କରିବା ମୁଁ କହିଲି ନା ନା କାର ମୁଁ କେବେ ଭଡାକୁ ଆଣିବିନି। ମୁଁ ନିଜ କା କାର ଗୋଟେ କିଣିବି ଭାବିଛି ବା ଏବେ ଗୋଟେ ମର୍ସିତିଜ ଆଣିବି ବୋଲି।
କେତେ କଣ ପ୍ୟାକେଜ ଅଁ ଅଛି।
ମସିଡିସ୍ ର କହିଲା ପ୍ରଥମରୁ ଷ୍ଟାର୍ଟିଂ କରୁଚି ସିଏ। ଫିଫ୍ଟି ସିକ୍ସଟି ଲାଖ
ହ ହୁଁ।
ହେଲା ବାବାଙ୍କୁ କହିଲି ବାବା କହିଲେ ପ ଛଅ ଷାଠିଏ ଲକ୍ଷ ଦେଇକି ତୁ ଗାଡି ଆଣିବୁ ଆମ ବାହାଘରରେ ସେତିକି ଖର୍ଚ୍ଚ ହବ। ମୁଁ କହିଲି ବାବା ଦେଖ ଜୀବନରେ ଥରେ ବାହାହେବି ଥରେ ଗାଡି ଆଣିବି। ହେଲା ମୁଁ ଆଜି ମୋ ପାଖରେ ବେଶି ଅଧିକା ଜବ ନାହିଁ ବୋଲି ମୁଁ ଆଣିପାରୁନି। କିନ୍ତୁ ତାପରେ ଆଗ ମୁଁ ମୁଁ ତ ବିଜନେସ କର ସେଟେଲ୍ ହବାକୁ ଚାହୁଁଛି ନା। ତ ମୁଁ ଆଗକୁ ବି ପଇସା କମେଇବି। ହଉ ତମେ ଏମିତି ହେଲେ କେମିତି ହେବ ତାଲେ ଏତେ ପଇସା ଦେଇକି ଆଣିବାକୁ ଭଲ ନୁହଁ। ଆଉ ଟିକେ କମ ଦେଇକି ହେଲା ମୁଁ ବି ଯଦି ଫୋନ କରିଦି ଥିଲି ତୁ ତ ଆସିଲୁନି ରଜକୁ ମୁଁ ଆଉ କଣ କରିବି?
ହଁ ବସ ଇଏ ତ ଫ୍ୟାମିଲି ସହ ତ ଏହଲେ ଛୁ ମାନେ ତ ମତେ ବାଧ୍ୟ କଲେ ଖାଲି କହଲେ ବାବା ସିଆଡେ ଯିବା। ଏଇଟା ଆଣିବାସ ଏଇଟା ଆଣିବା ୟଦ ଯିବା।
ଆରେ ମଧୁ ସହିତ ତୁ କଥା ହଉଛୁ ନା ଆଉ କଥା ହଉନୁ?
ମଧୁ ସହିତ ମୁଁ କେବେଠୁ ତା ସହିତ କଥା ହଉନି।
କଥା ହଉନୁ ମଧୁ ରଜକୁ ଆସିଥିଲା ରେ ଏବେ। କହିଲା ମୋ ସହିତ ଆଉ କଥା ହଉନି ବାହାଘର ପରେ ବଦଳି ଯାଇଛି। ଏମିତି ଆଉ।
ବାହାଘର ପରେ ମୁଁ କିଛି ବଦଳିନି ଟାଇମ ହୋଉନି କାହା ସହିତ କଥା ହେବା ପାଇଁ ସେଇଟା ହଉଛି କଥା।
ହଁ ତ ବାଙ୍ଗଲୋର କେବେ ଗଲୁ?
ହେଇଗଲାଣି ତିନି ବର୍ଷ ହେଲାଣି।
ବାଙ୍ଗଲୋର ତିନି ବର୍ଷରେ ପଳେଇଲୁ ନା ମ୍ୟାରେଜ ପରେ ଗଲୁ ନା?
ମ୍ୟାରେଜ ମ୍ୟାରେଜ ମ୍ୟାରେଜ ପୂର୍ବରୁ।
ମ୍ୟାରେଜ ମ୍ୟାରେଜ କଲୁ କୋଉଠି କିି ଆମ ଏଇଠି ନା ବାଙ୍ଗଲୋରରେ?
ଏଇଠି ଏଇଠି ଗାଁରେ।
ଗାଁ ରେ କରିକି ଆସି ଯାଇଥିଲୁ ଝିଅ ମାନେ ଆରେଞ୍ଜ ମ୍ୟାରେଜ ନା ଲଭ୍ ମ୍ୟାରେଜ କରିଥିଲୁ?
ମ୍ୟାରେଜ
ଆଉ ସେ ଝିଅ କଣ ତତେ ପସନ୍ଦ କଲା?
ଆଁ ସିଏ ବି ସି ବାଙ୍ଗାଲୋରରେ ଚାକିରି ହେଇଛି ତାର।
ଓହୋ ଦି ଜଣ ଯାକ ଚାକିରି କରୁଛ ବୋଲି ଦି ଜଣ ଯାକ ବାଙ୍ଗଲୋରରେ ରହୁଛ?
ହଁ ତାଙ୍କ କମ୍ପାନୀ ଆମର ଅଲଗା ଅଲଗା ଆଉ।
ଓହୋ ଆଉ ତୁ ଗୋଟେ କମ୍ପାନୀ କି ସିଫ୍ଟ କରିଯାଉ ନ?
ସେଇଟା ଅଲଗା କମ୍ପାନୀ ପା ତାଙ୍କର?
ହଁ ତମେ ଗୋଟେ କମ୍ପାନୀ କି ଆସୁନହେରି ଦି ଜଣ ଯାକ। ଓହୋ ଅସୁବିଧା ହଉଛି ଯାହା ହେଲେ ବି ନା? ହଉ ତୁ କୋଉ ଉପରେ କାମ କରୁଛୁ କି?
ମୁଁ ରିସର୍ଚ୍ଚ କରୁଛି ରିସର୍ଚ୍ଚ ର ମୋର ବାୟୋଟେକ ର ସିଏ ଡାଟା ଡାଟା ର ସବୁ ଡାଟା ଟା ରଖୁଛି ଏଣ୍ଟ୍ରି।
ହୁଁ। ହଉ ଯାହାହେଲେ ପାଖାପାଖି ଦି ଜଣଙ୍କର କମେଇ କେତେ ଆସୁଛି ହେରି ମାସକୁ ନା ଗଲା ଆ ପୁରା ରାଜା ଆ ଭଳିଆ ବଞ୍ଚୁଥିବ ଆଉ ନା କାଲିସାନ ଜିନ୍ଦେକି।
ଠିକ। ଘର ଭଡା ତ ଯାଉଛି ଭାରି ଦଶ ହଜାର ପାଞ୍ଚ ହଜାର ଛଅ ହଜାର ତ ମିନିମମ୍।
ଘର ଭଡା ନେଇକି ରହୁଛୁ ଆଉ ନିଜର ଗୋଟେ
ଫ୍ଲାଟ୍ ଫ୍ଲାଟ୍ ମିଳିଥିଲା ସେଏ କହିଲ ଏଥି ଦରମାରୁ କଟିବ।
ଓହୋ।
ତ ଆମେ ମନା କଲୁ ନିଜର ସେଠ ଗାଁରେ ରହିବା ପାଇଁ ମତେ ଭଲ ଲାଗେ, ସେଇଠି ବେକାର କାଇହିଁ ଘର ବନେଇବୁ। ବନ ଏଇ ଯୋଉ ମିଳୁଛି ଜାଗା ଫ୍ରିରେ।
ହଁ।
ତ ଆମେ ମନା କରୁଛୁ ମୁଁ କିଲ ସେଇ ପଇସା ଆମକୁ ଦେଇଦିଅନ୍ତୁ।
ଆଉ ଆସିବୁ କେବେ ବାଙ୍ଗାଲୋରରୁୁ?
ମୁଁ ଯ ଯାଉଛି ଆଉ ମାସେ ଦି ମାସ ପରେ।
ଆ ମୁକୁ ଶୁଣିଲି ଆରେ ମଧୁ ମତେ କହୁଥିଲା କଣ ଜାଣିଛୁ ଟି? ନା ରୋହନ ଗୋଟେ କାର କିଣିଛୁ ତୁ ଗୋଟେ କାର କିଣିଛୁ?
ନା ରେ କିଣିବାର ଅଛି।
କୋଉ କାର କିଣିବୁ? ଆଉ
ଏ କିଣିଥାନ୍ତି ମୁଁ ଏଇ ଯୋଉ ଥାର କିଣିଥାନ୍ତି।
ହୁଁ।
ହୁଁ।
କିଣିବୁନି ଏବେ?
ନା ନା।
କ ପାଇଁ?
ଏଇ ମୋ ଯୋଉ ଶଳା ବାହାଘର ଅଛି ତ।
ଓ ହୋ।
ସେଆଡେ ଟିକେ ପଇସା ଦବାର ଅଛି। ମାଗିଛନ୍ତି ଶ୍ୱଶୁରଜୀ ଶଶୁର ଜି ମାଗିଛନ୍ତି ବା। କହିଲେ ପୁଅ ଟିକେ ପୁଅ ଟିକେ ଦେଇଥାଅ ବାହାଘରରେ ତମେ ବୁଝିଥାଅ ମୁଁ ଧୀରେ ଧୀରେ କରିକି ତମକୁ ଦେବି ଆଉ।
ଆ ତ ଶ୍ୱଶୁର ଘର କୋଉ ଶ୍ୱଶୁର ଘର କୋଉଠି ଟି?
ଏଇ ଚିଲିକା ପାଖରେ।
ଓହୋ ହଉ ପାଖାପାଖି ତ ନାଇଁ କି?
ହୁଁ।
ହୁଁ ଆ ହଉ।
ମୋ ଘର ଭୁବନେଶ୍ଵର ଏଇଠି ଚିଲିକା ଆଉ କଣ? ବାଲୁଗାଁ ଜାଣି ଥିବୁ ତ? ହଁ ସେ ପାଖ ସେରେ।
ଓଡ଼ିଶା କେବେ ଆସୁଛୁ?
ଏ ମାସ ଦିଇ ମାସ ଭିତରେ ଯାଉଛି।
ହ ଆସ ଦେଖା ହବା ହୁ।
ମୁଁ ତ ସେ ତମ ଖୋର୍ଦ୍ଧା ହେଇକି ଯିବି ଆଉ।
ହଁ ହ ମୁଁ ତ ଏବେ ଖୋର୍ଦ୍ଧାରେ ଅଛି ଆଉ।
ହ ହୋ। ଆଉ ଘରେ କେମିତି କଣ ଅଛନ୍ତି?
ହଁ ହଁ ଭଲ ଅଛନ୍ତି ସମସ୍ତେ। ମୋର ତ ବାହାଘର ହବ ଶୁଣିଲୁ।
ମୁଁ ତ ଆସିବି ତୋ ବାହାଘର ପରେ ଆଉ।
ମୋ ବାହାଘର କୁ ଆସିବୁନି?
ହଁ ବା ମୁଁ ଗାଁରେ ରହିବି ବା।
ଆଉ ତୁ ମୋ ବାହାଘର ଆଟେନ୍ କରିବୁନି?
ହଁ ତ ବାହାଘର ହିଁ ଆସିବି ତା ବାହାଘର ସାରିକି ତୋର ଆସିବି।
ହଁ ଭାଉଜ ଭାଉଜ ଆଉ ପିଲାଙ୍କୁ ନେଇକି ଆସିବ ହେଲା।
ହଁ ହଁ ସବୁ ଏକା ବଳେ ଯିବୁ ବା ତ ମାମୁଁ ତା ଭାଇ ବାହାଘର ହବ ଯିବେନି ସେମାନେ।
ହଉ ଏକାଥରେ ଦି ଜଣଙ୍କର ଆଟେଣ୍ଡ କରିଦେଇକି ଯିବୁ ଆଉ। ଆଉ ଖିଆପିଆ ସରିଲାଣି?
ହଁ ବେଦ ଲ ଖାଇକି ଆଉ।
ଆଉ ସମସ୍ତେ ଶୋଇଲେଣି ତାହେଲେ।
ସେମାନେ ତ ବାଙ୍ଗାଲୋରରେ ଅଛନ୍ତି, ମୁଁ ଏଠି ଗାଁ ରେ ଅଛି ଆଉ।
ହୁଁ ଆ ତୁ ଏବେ ଗା ଗାଁରେ ଅଛୁ।
ହୁଁ ତତେ କଣଥିଲି ନା ଯୋଉ କାମ ଚାଲିଚି। ରଜ ଏବେ ନି ବିଜିନେସ୍ ଚାଲିଛି ଗୋ
ଓହୋ ଭଲ। ଆରେ ଜାଣିଛୁ ନା ନାଇଁ ରୋହିତ ଶର୍ମା ଆଜି ପଦ୍ମଶ୍ରୀ ନେଇଛି।
ହଁ ବା ମୁଁ ତ ତାର ବଡ଼ ଫ୍ୟାନ।
ହଁ ହଁ ମୁଁ ବି ଏଇନେ ଷ୍ଟୋରି ମୁଁ ଦେଖିଲି ଯେତେ ସେତେବେଳେ ମତେ ମାନେ ଗୋଟେ ବହୁତ ପ୍ରାଉଡ ଫିଲ୍ ହେଲା।
ହଁ ହଁ ସିଙ୍ଗର ଟେ ବି ପାଇଛି।
ହଁ ସେ ଆକଚୁଆଲି ସେ ଭଲ ଖେଳେ ନା ଇଣ୍ଡିଆକୁ କେତେଥର ସେ ୱାଲ୍ଡକପ ଜିତେ ତେଇଛି।
ଆଉ ଏଇଟା ବି ଗୋଟେ ମୁଁ ଏବେ ଆର ଆଇ ଏକଜାମ ଦେଇଥିଲି। ସେଇଠିରେ ହିଟ ମ୍ୟାନ୍ କିଏ ପଡିଥିଲା ମୁଁ ମୁଁ ଆଖି ବୁଜେଇକି ମାରିଦେଲି ରୋହିତ ଶର୍ମା ଭାଇ ଏତେ ଖୁସି ଲାଗିଲା।
ହୁଁ ହେକ୍ ଆମେ ପୁରା ତାର ବହୁତ ବଡ ଫ୍ୟାନ୍ ନା ଖୁସି ଅଫକୋର୍ସ ଲାଗିବ ଯେମିତି ହେଲେ ବି।
ହଁ ବା।
ଦେଖିବା ମତେ ମୁଁ ବି ମୋର ବି ମୁଁ ଭାବୁଛି ଆଉ ରହି ବିନି ଓଡିଶାରେ ମୁଁ ବି ଓଡିଶା ବାହାରକୁ ଯିବାକୁ ଚାହୁଁଛି। ତୁ ବ୍ୟାଙ୍ଗଲୋରରେ ରହୁଛୁ ନା! ମୁଁ ଭାବୁଛି ବ୍ୟାଙ୍ଗଲୋର ସିଫ୍ଟ ହେଇଯିବି ଦି ଜଣ ଯାକ ଗୋଟେ ଫ୍ଲାଟ ନେଇକି ରହିବା।
ହାଟେ ଯେ କଣ କଣ କରିବୁ ପୁଣି?
କଣ ମ ଆରେ ଅ ମୁଁ ଏବେ ବି ଗୋଟେ ଜବ କରୁଛି ହେ ଛୋଟ ଜବ। ଏ ଦଶ ହଜାର ପନ୍ଦର ହଜାରରେ ମତେ ମିଳୁଛି ସାଲେରି ମାତ୍ର।
କଣ ଅନଲାଇନ ବିଜନେସ୍ ନା କଣ?
ନାଇଁ ନାଇଁ ଅଫଲାଇନ୍ କରୁ ଛି ଜଷ୍ଟ କମ୍ପାନୀରେ ଗୋଟେ ଛୋଟିଆ ଆ ଜବ୍ ଟେ କରୁଛି କ୍ୟାସୟର୍ ଭଳିଆ।
ଆଶଶ
ହେଲା ହ ହଉ ତୁ ଆସେ କେତେବେଳେ କଥା ହବା ଆଉ।
ହଉ ହଉ।
ହଁ। ଆଉ କଣ କହିବି ମୁଁ କହିଲି ରଜକୁ କଣ ପାଇଁ ଆସିଲାନି କଣ ଅସୁବିଧା ହେଲା? ମୋତେ କହିଥୁ ମୋତେ କହିଥିଲୁ ନା ମୁଁ ତ ଯା ପୂର୍ବ ଥର ଯେଉଁ କଲ୍ କରିଥିଲି ଆସିବୁ ବୋଲି। ତାପରେ ମୁଁ ବି ଆଉ ବ୍ୟସ୍ତ ରହିଗଲି ତତେ କଲ୍ ବି କଲିନି ତାପରେ ଏଇଠି ତ ଆଜି ଏଇଠି
ହୁଁ ହୁଁ।
ହୁଁ